କୁହନ୍ତୁ?
କଣ କରୁଛନ୍ତି ମ୍ୟାଡ଼ାମ?
ଏଇଠି ଅଛି ଘରେ ଆପଣ?
କିଛି ନାହିଁ ଏବେ ବର୍ଷ ସାରିଲାରୁ ଟିକେ ବାହାରକୁ ଆସିଛି ଆଉ ଆମ ଖେଳ ପଡିଆ ଆଡେ ଆସିଛି ଟିକେ ବୁଲିବାକୁ। ଆଜ୍ଞା ହଉ।
ଆଛା।
ହ ଆପଣ କଣ କେମତି ଆଜି ଦିନ କେମିତି କଣ ଗଲା?
ଟିକେ ଅପଡାଉନ ହଉଛି ଟିକେ ଲାଇନରେ ରୁହନ୍ତୁ।
ହୁଁ।
କୁହନ୍ତୁ ଏବେ।
ମୁ କହିଲେ ଆଜିର ଦିନ କେମିତି ଆପଣଙ୍କର ଗଲା। ସେ ବିଷୟରେ କୁହନ୍ତୁ।
ଆଜିର ଦିନ ତ ଖାଲି ବର୍ଷା ହେଇଛି ଲଗାତାର ସକାଳୁ ବର୍ଷା। ରହିଛି ଯି କଲେଜ। ଯିବାର ଥିଲା କିନ୍ତୁ ଘରେ ରହିକି ଆଜି ଟାଇମ ଟା କଟିଛି ମୋର।
ଓ ହ ହୁ।
ଆପଣଙ୍କର କେମିତି ସମୟ ଟା କଟିଛି?
ଆଜି କଣ ସମୟ ସକାଳୁ ଉଠିଲା ବେଳକୁ ଦେଖିଲେ ଯେମିତି ବର୍ଷ ହଉଛି ତାପରେ କଣ ଛତା ଧରିକି ଆସ ଗୋଟେ ମାର୍କେଟ ଆଡ଼େ ଆମର ବଜାର ଆଡ଼େ। ତାପରେ ସେଠି ମାନେ ନିଜର ସବୁ ମାନେ ଯୋଉ ଜଳଖିଆ କରିକି ଗଲୁ ଘରକୁ। ତାପରେ ଗାଧୋଇ ପାଧୋଇ ପୁଣି ଆସିଲୁ ମାର୍କେଟ ରେ ପନିପରିବା ନେବା ପାଇଁ। ବଜାରଆଡ଼େ। ତାପରେ ତା ଭିତରେ ମାମା ମାଆ ବି ରୋଷେଇ କରିଦେଇଥିଲେ। ଏବେ ଖାଇଛ ପୁଣି ବର୍ଷା ତ ହଉଛି ତା ଭିତରେ ଏବେ ଛାଡିଲାଲୁ ଟିକେ ଆଇଛ ଆମର ଖେଳ ପଡିଆଡେ ବୁଲାବୁଲି କରିବା ପାଇଁ ଆଉ। ହୁଁ।
ଆପଣଙ୍କ ଆଡେ ବାଲିଯାତ୍ରା କେମିତି କଣ ପ୍ରସିଦ୍ଧ କୁହନ୍ତୁ ଟିକେ ସେ ବିଷୟରେ?
ବାଲିଯାତ୍ରା କଣ ଆମର ମାନେ ସେଟା ଆମ କାର୍ତ୍ତିକ ପୂନେଇ ଟାଇମ୍ ରେ ହୁଏ ନା। ହ୍ୟାଲୋ। ହ୍ୟାଲୋ ଏଟା କାର୍ତ୍ତିକ ପୂନେଇ ଟାଇମ୍ ରେ ହୁଏ। ଆମର ଏଠି ମାନେ କାର୍ତ୍ତିକଶ୍ଵର ଯୋଉ ପୂଜା ଥାଏ ସେଟା ଆମର ବହୁତ ଧୁମ୍ ଧାମ୍ ରେ ମାନେ ହେଇଥାଏ। କେତେ ସବୁୂଜା ଟା ସୁନ୍ଦର ବୋଲି କଣ ଆମର ମାନେ ଆମରଟା ସାହି ରେ ପୂଜା ଟା ହେଇଥାଏ କାର୍ତେଶ୍ଵର ପୂଜା ଟା। ଆମ ସାହିରେ କିଛିଟା ମାନେ ଯୁବ ପୁରୁଷ ଆଉ କିଛିଟା ମାନେ ବୟସ୍କ ଲୋକଙ୍କୁ ନେଇକି ମାନେ ଗୋଟେ ଠୋଉ ହୁଏ ଫାଷ୍ଟ ଆମେ ଆମ ସେ ସାଇର କୋଠ ଘରେ।
ଆଜ୍ଞା।
ତାପରେ ମାନେ କେମିତି କଣ କାର୍ତ୍ତିକେଶ୍ଵର କାର୍ତ୍ତିକେଶ୍ଵର ମାନେ ପୂଜା ଥିବ ମାସେ ପୂର୍ବରୁ। ସେଇଟା ଆମର ମାନେ ଗୋଟେ ବୈଠକ ହୁଏ ଆଉ ମାନେ ସାଇରେ ଆଉ। ସେଠି ଆମର ବୈଠକରେ କଣ କେମିତି ହୁଏ କି ମାନେ ଏଇ ବର୍ଷ ଧର କାର୍ତିକଶ୍ୱର ମାନେ ହବ କେମତି କଣ ମାନେ କରିବା ପୂଜା ପାଇଁ କେମିତି କଣ ମାନେ ପାଳନ କେମିତି କଣ ପୂଜା ଟା କରିବା ସାହି ରେ ତ ଯେହେତୁ ପୂଜା ହଉଛି ସବୁ ବର୍ଷ ଭଳି ଏ ବର୍ଷ ଭଳି ପୂଜା ହବ। କେମିତି କଣ କରିବା ତାପରେ ଆମର ସେଠି ବି ଆମ ଚାନ୍ଦା କେତେ ଜଣ ଗା ମାନେ ଘର ପିଛା କି ମାନେ ମାନେ ଜଣ କା କେତେ ନାଖେ ଦେବେ? ସେ ଅନୁସାରେ ବି କଥାବାର୍ତ୍ତା ହୁଆଯାଏ। ମାଟି କେବେ ଆସିବ ମାନେ ସେ ବିଷୟରେ କଥା ହୁଏ ମାନେ ହୁଅନ୍ତି। ବଡ଼ ଲୋକମାନେ। ଆଉ ଏମିତି ସବୁ ହୁଏ ଆଉ ତାପରେ ମୂର୍ତ୍ତି ମାନେ କାରିଗର ବି କୋଉଠୁ ଆସିବ ସେ ବିଷୟରେ ବି କିଛିଟା କଥା ହୁଅନ୍ତି। ଆଉ କେମିତି କଣ ମାନେ ପଞ୍ଚୁକର ପାଞ୍ଚ ଦିନ ନା ତାଙ୍କର ମାନେ ପଞ୍ଚୁକ ପାଞ୍ଚ ଦିନ ମାନେ ସେ ମାନେ ସାହି ରେ ବହୁତ ବଡ ପୂଜା ହୋଇଥାଏ। ସାଇ ପୂଜାଇଥା ତାପରେ ସମସ୍ତେ ନିଜ ନିଜ କାମରେ ମାନେ ବ୍ୟସ୍ତ ହେଇଥାନ୍ତି।
ସେ ଅନା କଣ କଥା
ତ ପୂଜା ଯେହେତୁ ସାଇରେ ହୁଏ। ତାପରେ ମାନେ କଣ ପୂଜା ପାଇଁ ବି ମାନେ କଣ ପ୍ରସବ ସେବନ ମାନେ ସାଇ ସେ ପାଞ୍ଚ ଦିନ ମାନେ କଣ ଚୁଲି ଆମର ମାନେ ଲାଗେନି ମାନେ କାହା ଘରେ ବି ରୋଷେଇ ହବନି। ସବୁ ଆସି ମାନେ ଠାକୁରଙ୍କ କତିରେ ପ୍ରସାଦ ସେବନ କରିବେ ଆଉ ଏଇଭଳିଆ ହୁଏ। ତ ଆଉ ତାପରେ ସେଦିନ ମାନେ ବି ମାନେ ସବୁ ମାନେ କିଏ କୋଉ କୋଉ କାମରେ ମାନେ ନିଯୁକ୍ତି ହ କିଏ ମାନେ ମୂର୍ତ୍ତି କାମରେ ବି ରହିିବେ ଚାରି ପାଞ୍ଚ ଜଣ ପିଲା ମାନେ ମୂର୍ତ୍ତି ପାଇଁ ବି ଯୋଉ ମାଟି ଦରକାରେ। କି ନଡା ଦରକାର କଚଡା ଦରକାର ତା ଅଗାରି ଦରକାରେ। ମାନେ ସେଥିପାଇଁ ମାନେ ପାଞ୍ଚ ଜଣ ପିଲା ଯାଆନ୍ତି ବଣ ବଣ ରୁ ବିଲ ମାନେ ହୁଙ୍କା ମାଟି ହାଣନ୍ତି ସେମାନେ ପୂଜାର ତିନି ଚାରି ଦିନି ପୂର୍ବରୁ। ମାନେ ପୂଜା ନୁହୁଁ ତ ପୂଜାର ପନ୍ଦର ଦିନ ପୂର୍ବରୁ ଆସେ ଯେ ମାନେ ମୂର୍ତ୍ତି ଭିଡ଼ା ହୁଏ। କାର୍ତ୍ତିକେଶ୍ୱର ଠାକୁରଙ୍କ ମୂର୍ତ୍ତି ମାନେ ଭିଡ଼ା ହୁଏ ତାପରେ ଭିଡ଼ା ହୁଏ। ତାପରେ ଆମର ସବୁ ମାନେ ତାପରେ ପୂଜା ସରିବା ପୂର୍ବରୁ ସବୁ ମାନେ କଳସ ଯାତ୍ରା ମାନେ ପୂଜା ଯୋଉ ଦିନ ହବ ରାତିରେ ସେଦିନ ମାନେ କଳସ ମାନେ ବୁଢ଼ା ଯାଏ ଠାକୁରଙ୍କର କଳସ ବୁଢ଼ା ଯାଏ। ଆଉ ସବୁ ମନେ ଯୋଉ ପାଞ୍ଚ ଛଅ ଜଣ ଥିବେ କଳସିଆ ସେମାନେ ମାନେ ସେଠି ଏମିତ୍ ମାନେ ସବୁ ଟାଇମ୍ ରେ ଏକ୍ ସେଇ ଠାକୁରଙ୍କ କତିରେ ବସି ଥିବେ ପ୍ଲସ ଠାକୁରଙ୍କର ପୂଜା ମାନେ ହୋମ ହୋଉଥୁବ। ପୂଜା ହୋଉଥୁବ ଏମିତି କାର୍ କାର୍ତ୍ତିକେଶ୍ୱର ଦୁଇ ତିନି ଥର ମାନେ ଦିନୁକୁ ପୂଜା ହୁଏ। ତାଙ୍କୁ ଆଳତି ଦିଆଯାଏ। ପୂଜା ଦିଆଯାଏ। ତାପରେ କଣ ତାପରେ ପ୍ରସାଦ ସେବନ ମାନେ ହୁଏ ବି ଆମର ସେଠି ହୁଏ ଠାକୁରଙ୍କ ପାଖରେ ସବୁ କରାଯାଏ। ଆଉ ଲାଷ୍ଟ୍ ଦିନ ଆମର ଯୋଉ ଦିନ ଆମର ବାଲି ଯାତ୍ରା ଯୋଉ ଦିନୁଠୁ ଷ୍ଟାର୍ଟ
ଆଚ୍ଛା।
ହଁ ସେଦିନୁ ଠୁ ବାଲି ଯାତ୍ରା ଯୋଉ ଦିନ ଠୁ ଷ୍ଟାର୍ଟ ସେଦିନ ଠୁ ମାନେ ସବୁ। ହେଲୋ।
ହଁ କୁହନ୍ତୁ।
ହୁଁ ମୁଁ କହିଲି ଯୋଉଦିନ ଠୁ ଆମ ବାଲି ଯାତ୍ରା ଷ୍ଟାର୍ଟ ସେଦିନ ଆମର ବଡ଼ ପୂଜା ଥାଏ କାର୍ତ୍ତିକେଶ୍ୱରଙ୍କର ସେଠି ଗାଁରେ ବି ପ୍ରାସାଦ ସେବନ ହୁଏ ତାପରେ ଆମେ ବି ଯାଉ ବାଲି ଯାତ୍ରା ଦେଖି ଆମ ପାଖ ଗାଁରେ ଗୋଟେ ହୁଏ ବାଲି ଯାତ୍ରା ସେଠି କଣ ହୁଏ କି ମାନେ ସେଦିନ ସବୁ ମାନେ ବାଲି ଯାତ୍ରା ଯୋଉ ଦିନ ସେଦିନ ଆମ ନାଉରି ମାନେ ନଅ ନୌକା ଏ ମାନେ ଭସା ହୁଏ। ଡଙ୍ଗା ସବୁ ଭସା ହୁଏ। ଭଲ ହଁ ସେଦିନ ଆମର୍ ଡଙ୍ଗା ଭସା ହୁଏ ସକାଳୁ ସକାଳୁ ମାନେ ଗାଧେଇ ପାଧେଇ ଯାଉ ନଈକି ସବୁ ମାନେ ନେଇକି ପାନ ଗୁନ୍ ନୌକା ମାନେ ଡଙ୍ଗା ଆଉ ମହମ ବତୀ ଦୀପ ସବୁ ନେଇକି ଯାଇଥାଉ। ତ ସେଠି ଆମର ନୌକା ଭସା ହୁଏ। ତାପରେ ଏମିତି ବାଲି ଯାତ୍ରା କଣ ବାଲି ଯାତ୍ରା ତ ମାନେ ବୋହୁତ୍ ସାରା ଖାଲି ମାନେ ଦୋକାନ୍। ବାଲି ଯାତ୍ରା ମାନେ ବୋହୁତ୍ ସାରା ଦୋକାନ ମାନେ କଣ ମୀନା ବଜାର ଠୁ ଆରମ୍ଭ କରି ସବୁ ଦୋଳି ପଡିଥାଏ। ସବୁ ପ୍ରକାର ଖାଦ୍ୟ ହଁ ଭିଡ଼ ପାଖାପାଖି ମାନେ ପାଞ୍ଚରୁ ଛଅ ହଜାର ଲୋକ ଏକାଠି ମାନେ ହୁଅନ୍ତି ସେଠି ମାନେ ଲୋକ ହେଇଯାଆନ୍ତି।
ଆପଣଙ୍କ ସେପଟେ ପ୍ରସିଦ୍ଧ ଖାଇବା କଣ?
ପ୍ରସିଦ୍ଧ ଖାଇବା ଆମର ହୋଉଛି ମାନେ ଦହିବରା। ଆଉ ଠୁଙ୍କା ପୁରୀ ସେଇରା ସବୁ ଆମ ଏପଟେ ପ୍ରସିଦ୍ଧ ଆଉ।
ହୁଁ।
ସବୁ ମାନେ ମାନେ ଏମିତି ତ ମେଳା ମାନ ଏ ସବୁ ମାନେ ଘରୋଇ ଜିନିଷ ସବୁ ସାମଗ୍ରୀ ସବୁ ବିକା ହୁଏ ଆଉ ଝିଅ ପିଲା ମାନଙ୍କର ସବୁ ମାନେ ତାଙ୍କ ର ସବୁ କାନ୍ ହଁ ସଜବାଜ ଜିନିଷ ସବୁ ମିଳେ।
ଖେଳନା ବି ବୋହୁତ୍ ସାରା ପଡିଥାଏ ପିଲାମାନଙ୍କ ପାଇଁ ଖେଳିବାକୁ।
ହୁଁ ଦୋଳି ବୋହୁତ୍ ପ୍ରକାର ପଡିଥାଏ।
ଉଭୟ ଛୋଟ ପିଲା ବଡ଼ ପିଲା ଦୁଇ ଜଣଙ୍କର ମିଶିକି।
ହୁଁ ହୁଁ। ଛୋଟୋ ଛୁଆ ବୋଲି କଣ ପନ୍ଦର ବର୍ଷ ହାତେ ହାୟେଷ୍ଟ୍ ଆଉ ତା ଠୁ ଆଉ କଣ ବଡ଼ ଛୁଆ ଖେଳିବି କି?
ହଁ।
ଆଉ ତାପରେ ବି କଣ ଦିନୁକୁ ଦିନ ଖାଇବା ଷ୍ଟଲ୍ ବି ବୋହୁତ ପ୍ରକାର ପଡ଼ିଥାଏ। ଯେମିତି କିି ଦହି ବରା ଚାଟେ ଆଉ କଣ ଗୁପଚୁପ୍ ଷ୍ଟଲ୍। ଆଉ କଣ ସବୁ ମାନେ ଭିନ୍ନ ଭିନ୍ନ ମାନେ ମଟର ସୋଲର। ହଉ ମାନେ ଯୋଉ ଝାଲ ମଟର। ଏମିତି ସବୁ ପଡିଥାଏ ଆମର ଏପଟେ, ହୁଁ। ଆଉ ତେଲ ଜାତୀୟ ଖାଦ୍ୟ କହିବାକୁ ଗଲେ ବରା ଆଳୁ ଚପ୍ ସିଙ୍ଗେଡା ଆଉ କଣ ଲଙ୍କା ଚପ୍। ମଥୁର କେକେ ଠୂଙ୍କା ପୁରି। ଦୋସା ଏଇରା ସବୁ ଏମିତି ବି ମାନେ ବହୁତ ଖାଇବା ଷ୍ଟଲ ପଡିଥାଏ।
ଆପଣଙ୍କର ଇଚ୍ଛା କଣ ଅଛି ଆଗକୁ ପାଠ ପଢିକି କଣ କରିବାକୁ।
ଆଗୁକୁ କଣ ଆମ ମାନେ ମୁଁ ତ ଡିପ୍ଲୋମା କରିବାକୁ ଚାହୁଁଛି ମାନେ ଟେକ୍ନିକାଲ ଲାଇନ ରେ ଯିବାକୁ ଚାହୁଁଛି ଆଉ। ଏଇଆ ହଉଛି ମାନେ ସପ୍ନ ଇଏ ଅଛି ଆଉ।
ଆଚ୍ଛା।
ହଁ।
ଆଉ ଆପଣ କଣ କେମିତି ପଢା ଚାଲିଛି।
ପଢ଼ା ତ ଏବେ ବହୁତ ଭଲ ଚାଲିଚି ସେକେଣ୍ଡ ଇୟର ଚାଲିଚି। ଏକ୍ଜାମ ପାଇଁ ପ୍ରିପାରେସନ୍ ହଉଛି କଲେଜରେ ତ ଇଣ୍ଟରନାଲ୍ ବହୁତ ଅଛି ଦି ତିନିଟା। ଇଟର୍ନାଲ ଅଛି ବୋର୍ଡ଼ ପରୀକ୍ଷା ଯେହେତୁ ବହୁତ କଷ୍ଟକର କରିବାକୁ ପଡ଼ୁଛି।
ହଁ ପ୍ଲସ ଟୁ ଟା ବହୁତ ଟିକେ ମେହନତ କରିବାକୁ ପଡିବ କାରଣ। ଦଶମ ରେ କଁ ପାଠ ପଢାରେ ମାନେ କଁ ସବୁ ବେଳେ ମାନେ ଟଚ ରେ ଥାନ୍ତି ସେକେଣ୍ଡ ୟର ଟା କଁ ହେଲାୁ ଠୁ ମାନେ ସବୁ ମାନେ ପା ପାଠ ପଢ଼ା ରୁ ଟଚ ଟିକୁ ମାନେ ପଳାଏ।
ହୁଁ ଫାଷ୍ଟ ୟର ଯେହେତୁ ଏ ଏତେ ପ୍ରଥମ ବର୍ଷଟା ଯେତେ ଯାହା ହେଲେ ଏତେ ଟଚ୍ ନଥାଏ ପାଠରେ। ସେକେଣ୍ଡ ଇୟର ହେଲା ପରେ ଟିକେ ବୋର୍ଡ ପରୀକ୍ଷା ଟଚ ରହେ ପାଠରେ। କେମିତି କଣ ପାଠ ପଢିକି ଭଲ ମାର୍କ ରଖିବୁ ଦଶମ ଯେମତି। ସେକେଣ୍ଡ ୟର ଟା ବି ସେମତି।
ଆଛ
ଫାଷ୍ଟ ଇଅର ଟା କୁ ଏତେ ଆମେ ଗୁରୁତ୍ୱ ଦେଇ ନଥାଉ କିନ୍ତୁ ସେକେଣ୍ଡ ଇଅର ଟାକୁ ଆମେ ଗୁରୁତ୍ୱ ଦେଇଥାଉ।
ହଁ ନିହାତି। ଆଉ କଁ ପ୍ଲସ ଟୁ ପରେ କଣ କେମିତି କଁ କରିବାର ଅଛି ମାନେ ପ୍ଲାନିଂ।
ପ୍ଲସ୍ ଟୁ ପରେ। ଟିଚର୍ ଲାଇନରେ ଯିବାକୁ ଅଛି ପିଲା ମାନଙ୍କୁ ପାଠ ପଢ଼େଇ ବାକୁ ତ ମୋତେ ବହୁତ ପସନ୍ଦ।
ଆଚ୍ଛା ଆଗ ତ ଫାଷ୍ଟ ଟିଚର ପଏ ମାନେ ହେଲା ଗ୍ରାଜୁଏସନ ଫାଷ୍ଟ କମ୍ପ୍ଲିଟ୍ କରିବାକୁ ପଡିବ।
ହଁ ଗ୍ରାଜୁଏସନ୍ କମ୍ପ୍ଲିଟ୍ ପରେ। ଏଇ ପ୍ଲସ ଟୁ ସଇଲା ପରେ ସିଟି ଫିଟି କୋଉଠି ହେଲେ ଫର୍ମ ପକେଇବି। ଏକ୍ଜାମ ଦେଇସାରିଲା ପରେ ଗ୍ରାଜୁଏସନ କମ୍ପ୍ଲିଟ ତା ଭିତରେ ବି କରୁଥିବି। ହଁ ତା ଭିତରେ ଏକ୍ଜାମ ଦେଇ ସାରିଲା ପରେ ବି ମୁଁ ଗ୍ରାଜୁଏସନ କରୁଥିବି।
ହଁ ଗାଜୁ ୟା ପରେ ତ ପ୍ଲସ୍ ଟୁ ସଇଲା ପରେ ଗ୍ରାଜୁଏସନ୍ ରେ ଆଡମିସନ କରିଦବ ପ୍ଲସ୍ ଥ୍ରୀରେ ଆଉ।
ହଁ।
ଆଛା ଟିଚର ଲାଇନ ଯିବାକୁ ଇଛା ଅଛି ଆଉ।
ହୁଁ ହୁଁ ଆପଣ ଏବେ ଡିପ୍ଲୋମା କରୁଛନ୍ତି।
ହୁଁ। ଟିଚର ଲାଇନ ଟା ବହୁତ ଭଲ ଦିନ ମାନ ଛୋଟ ଛୁଆଙ୍କ ସହିତ।
ହଁ ଛୋଟ ଛୁଆଙ୍କ ସହିତ ମିଶିକି ପାଠ ପଢ଼ାଇବା।
ବହୁତ ମଜା ହୁଏ। ତାପରେ ସ୍କୁଲ ବେଳର ଯୋଉ ଖାଇବା ଥାଏ କୁହନି।
ହଁ ହଁ।
ନିହାତି ଭାବେ ଏବେ ମିସ୍ କରୁଛୁ ବଡ ହେଲେ ଜାଣି ପାରୁଛୁ ଯେ ହେ ମାନେ।
ଅଧିକାଂଶ ପିଲା ତ ଖାଆନ୍ତିନି ସ୍କୁଲରେ ଖାଲି ଅଣ୍ଡା ବାରି ଦେଖି କି ଖାଆନ୍ତି।
ହଁ ଯିଏ ଡାଡି ମମି ଘର ଛୁଆ ସେମାନେ ଖାଇବେ ନା ଆଉ। ନା ସ୍କୁଲ ଖାଇବା ତ ମତେ ବହୁତ ଭଲ ଲାଗେ ଏମିତି ମାନେ
କି ଯେତିକି ଇଏ ଥାଏ ସାଙ୍ଗସାଥି ମିଶିକି ଖାଇବା ସେଟା ବି ବହୁତ ଭଲ ଲାଗେ। ସେଟା ଘରେ ଖାଇବାରେ
ସାଙ୍ଗ ସା ହୁଁ ଆମେ କଣ ସାଙ୍ଗସାଥି ପୁଅ ପିଲା ମାନେ କଣ ଆମ ଏଠି ପାଖରେ ଗୋଟେ ଜଳଖିଆ ଦୋକାନ ଥାଏ। ମାନେ ଗୋଟେ ଟ୍ରେରେ ଭାତ ଥିବ, ଗୋଟେ ଟ୍ରେ ମାନେ ସ୍କୁଲ ର ଡାଲି ଥିବ। ଆଉ ଗୋଟେ ଟ୍ରେ ମାନେ ସେଠି ଆମ ସ୍କୁଲ ଘରେ ଯୋଉ ଥାନ୍ତି ରୋଷେଆ ଆମେ ସେ ମାମାଙ୍କୁ କହିଦେଇଥିବୁ ମାନେ ଆମେ ଯାଉ ସ୍କୁଲ ର ସୋଉଦା କରିବା ପାଇଁ ନା। ପୁଅ ପିଲା ଯିବୁ ଯେତେବେଳେ ସ୍କୁଲର ସୋଉଦା ଦବା ପାଇଁ ସ୍କୁଲ ର ମାନେ ଯୋଉ ସଉଦାରୁ ଆଳୁ କିଛିଟା ଚାରି ପାଞ୍ଚଟା ଆମେ ନୁଚେଇକି ଆଣିଥିଲୁ ତାପରେ ସେଠି ମାନେ ଯିଏ ଆମ ରୋଷେଇ କରନ୍ତି, ମାମା ଡ଼ାକୁ ମାମାଙ୍କୁ କହିଥିବୁ ଆମର ଏଇ ଆଳୁ ତିନି, ଚାରିଟା ପୋଡି ଦେଇଥିବ। ସିଏ ଗୋଟେ ପୋଡିଦେଇଥିବେ, ସିଏ ଗୋଟେ ମାନେ ଗୋଟେ ଟ୍ରେରେ ମାନେ ସେ ଥାଳିରେ ଗୋଟେ ମାନେ ଆଳୁ ଚକଡା କରାହୁଏ। ଆଉ ଗୋଟେ ଟ୍ରେରେ ମାନେ ପାଖରେ ଗୋଟେ ଜଳଖିଆ ଦୋକାନ ଅଛି ସେଠୁ ମାନେ ଗୁଗୁନି ତରକାରୀ ନେଇଯାଉ। ସିଏ ଗୋଟେ ମାନେ ବହୁତ ସ୍କୁଲ ଲାଇଫ୍ ମାନେ ଖାଇବା ମାନେ ବହୁତ ମନେ ପଡୁଛି।
ହଁ, ସାଙ୍ଗସାଥି ମିଶିକି ଖାଇବା ସେ ଯୋଉ ମଜା ଥାଏ ଘରେ ଖାଇବାରେ ବି ସେ ମଜା ସେ ତିକି ନ ଥାଏ, ଏବେ ତ ବହୁତ ମିସ୍ କରି ତୁ କାହିଁକି ନା କଲେଜ ଲାଇଫ୍, ସ୍କୁଲ ଲାଇଫ୍ ସରିଗଲା ପରେ ଆଉ ତ ଫେରି ଆସିପାରିବନି ନା?
ହଁ, ବା। ଏବେ ସାଙ୍ଗସାଥି ସବୁ ମାନେ ମୋବାଇଲ ଫୋନ ବିଜି ଆଉ କିଏ କାହା ପଚାରୁଛି ଯାହା ଟି କେ ମନେ ପଡ଼ିଲେ ଫ୍ରି ହେଲେ ଯାହା ଯେମିତି, ଆଉ ନହେନେ ତ
ସ୍କୁଲ ଲାଇଫ ରେ କାରଣ ଫୋନ ନଥିଲା, ସେତେବେଳେ ସମସ୍ତେ ତ ଆମେ ମିଶିକି ସାଙ୍ଗସାଥି ହେଇକି ମଜାମସ୍ତି କରୁଥିଲୁ, ଏବେ ତ ସମସ୍ତଙ୍କ ପାଖରେ ଫୋନ ନା। ଏବେ ସେଥିପାଇଁ ସେ ସବୁ କେହି ଗୁରୁତ୍ୱ ଦଉନାହାନ୍ତି, ତଥାପି ବହୁତ ମନେ ପଡୁଛି ସ୍କୁଲ ଲାଇଫ।
ସ୍କୁଲ ଲାଇଫରେ କଣ ମାନେ ସବୁ ମାନେ ଫିଜିକାଲ ଗେମ୍ ମାନେ ସବୁ ଶାରୀରିକ ଗେନ ଉପରେ ଆମେ ସବୁ ଖେଳୁ। ଏବେ ତ ମାନେ ଆଉ ଖେଳ ଗାଁ ଗାଉଁଲି ରେ ଏତେ ବହୁତ ଖେଳ ବି ଲୋପ ପାଇଗଲାଣି ଏବେ। ଏବେ ବି। ଛୁଆ ଯେହେତୁ ମାନେ ଆଉ ସବୁ ଇଣ୍ଟରନେଟ ରେ ମାନେ ସବୁ ଭରସା କଲେଣି ତ ଏମତୀ ଆଉ କେହି ବି ମାନେ ନାହାନ୍ତି ଆଉ ଆପ